ହାଲୋ।
ତ ମ୍ୟାମ ନମସ୍କାର କଣ କରୁଛନ୍ତି?
ନମସ୍କାର ମ୍ୟାମ ଏ ଶୋଇଛି ଆପଣ କଣ କରୁଛନ୍ତି?
ଏମିତି ଶୋଇଥିଲି ଆଉ।
ଆଚ୍ଛା ମ୍ୟାମ୍ ମୁଁ ଆ, କଣ ମୋତେ ଗୋଟେ ମୁଁ କିଛି ଆପଣଙ୍କୁ ପଚା କରିବାକୁ ଚାହୁଁଛି ଆପଣ ଖରାପ ଭାବିବେ କି?
ହଁ ନାଇ ପାଚାରନ୍ତୁ।
ଆମର ପୋଡପିଠା ଟା କେମିତି କଣ ହୁଏ ଟିକେ କହିବେ କି?
ଆଚ୍ଛା ପୋଡ ପିଠା। ଆପଣ ଝିଅ କି?
ହଁ ମୁଁ ଝିଅ ମୁଁ ବାହା ହେଇନି ତ, ଆଉ ବାହାଘର ମୋର ହବ। ଏଇ ମାନେ ଏଇ ମା ସେ ଦି ମାସ ଭିତରେ ହବ। ମୁଁ ପୋଡ଼ପିଠା ତ ଜାଣିନି ଶାଶୁ ଘଟିି କହିଲେ କେମିତି କଣ
ହଁ, ହଁ ନିହାତି ପୋଡପିଠା ପାଇଁ ଆମେ ଗୁଡ ନବା। ନଡିଆ ନବା ଆଜ୍ଞା ଗୁଡରେ ବି କରନ୍ତି। ହଁ ମୁଁ କହୁଛି ଗୁଡ ନବା, ନଡିଆ ନବା ଆଉ ନୁ-ସାଧାରଣତଃ ନଡିଆ ପକାନ୍ତି, କାଜୁ ପକାନ୍ତି। ହେଲା ତ ଫାଷ୍ଟ ଗୁଡ କୁ ପାଗ କରିବା। ହଁ। ଏ ଉଁ, କଡେଇରେ ହଉ କୋଉଥିରେ ବି ଜନ୍ତିବେ। ଆପଣ ଯୋଉଥିରେ ସୁବିଧାଥିବ ସେଥିରେ ନେବେ ଜନ୍ତିବା ପାଇଁ ଗୁଡକୁ ପାଗ କରିବେ ତାପରେ ଚୁନା ଯୋଉ କରିଥିବେ ଧୀରେ ଧୀରେ ଏ ପକେଇକି ତାକୁ ଘାଣ୍ଟିବେ, ହେଲା କି ଖଳି ପ୍ରସ୍ତୁତ କରିବେ। ଆ ସେଥିରେ ନଡିଆ ଆଉ କାଜୁ ସେଇ ଦେଇକି ଜନ୍ତିବେ। ତାପରେ ଗୋଟେ ପ-, ହଁ ହଁ ଭଜା ହବ ନା। ଭଜା ହବ, ଭାଜିକି ପକେଇବେ। ହଁ ତାପରେ ସେ ଯନ୍ ପୁଣି ତାକୁ ଦେଖିବେ ଟିକେ ମାନେ ଅ, ନରମ ଲାଗୁଥିବ କି ଟାଣ ଲାଗୁଥିବ। ଟିକେ ନରମ ଥିବ ହଁ ଭଲ ହବ ଖୋଲିଦେବେ। ଖୋଲିକି ଗୋଟେ ପତ୍ର କଦଳୀ ପତ୍ର ବହୁତ ସାରା କଦଳୀ ପତ୍ର ଉପରେ ତାକୁ ସେ ବନେଇବେ ଓଡି ପୁରା ତାକୁ ଗୋଟେ ଗୋଲ ସାଇଜ ର ବନେଇବେ। ବନେଇକି ତାପରେ ପୁଣି ପତ୍ର ଦେବେ ଦେଇକି ନିଆଁ ଦେଇକି ପୋଡିବେ।
ଓ ହଁ କେତେ ମାନେ କେତେ ଘଣ୍ଟା ଲାଗେ ଏ ମାନେ ପିଠାରେ ଯୋଉ
ହଁ ପିଠା ଟା ଟିକେ ଯେହେତୁ ନିଆଁ ରେ ଅଛି ତ ତଳୁ ପୋଡିଯାଏ, ଉପରେ ବି ପୋଡିଯାଏ। ଦେଖି ଚାହିଁ କରିବେ ତାକୁ। ଅ, ଘଣ୍ଟେ ପଇଁଚାଳିଶ ମିନିଟ୍ ଘଣ୍ଟେ ଲାଗିଯିବ। ତ ଏଇନା ଘରର ମେମ୍ବର୍ ଦେଖିକି ସଦସ୍ୟ ଦେଖିବେ ଆପଣ କେତ ତେ ସଦସ୍ୟ ଅଛନ୍
ଯାହା ହଉ ପଛେ ମ୍ୟାାମ୍ ଏତେ ବଡ କ ଥାଟି ମୋତେ କହିଲେ ବହୁତ ଖୁସି ଲାଗିଲା। ମୋତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଆପଣଙ୍କୁ ଜଣଉ ଛି, ମାନେ ଏ ମତେ କହିଥିବାରୁ ପୋଡପିଠା ଟା କେମିତି କଣ ହଉଛି।
ଆରେ ନାଇଁ ଧନ୍ୟବାଦ ରେ କିଛି ନାହିଁ। ଆମେ ଓଡିଆ ଆମ ମାନଙ୍କ ପାଇଁ, ହଁ ବାହାଘର ମୋର ହେଇଗଲାଣି ଦେଢ ବର୍ଷ।
ଓ ଆଉ ଚୁଁ, ପିଲାପଲିି କଣ ଅଛନ୍ତି?
ହଁ ପିଲା ମୋର ଛୋଟ ପୁଅଟି।
ଓହୋ!
ଆଉ ଘରେ ଘରେ ଆପଣଙ୍କର କିଏ କିଏ ଅଛନ୍ତି?
ଘରେ ଆମର ଅଛନ୍ତି ବାପା, ମା, ଭଉଣୀ ଭାଇ ସମସ୍ତେ ଅଛନ୍ତି। ମୁଁ ଆଜି ଟିକ ମୋ ମା ମାଉସୀଠି ଆସିଛି ତ ମୋତେ ଭାରି ଖୁସି ଲାଗୁଛି ମୁଁ ମାଉସୀଠି ଆସିଛି ବୋଲି।
ଓହୋ! ଆଚ୍ଛା ମାଆଙ୍କର ଅଧା ମାଉସୀ ଆଉ। ମାଉସୀଙ୍କୁ ପାଇଲେ ସବୁ ଛୁଆ ବହୁତ ଖୁସି ହୁଅନ୍ତି। ମୁଁ ମଧ୍ୟ ମୋ ମାଉସୀଙ୍କ ପାଖ ରେ ବହୁତ ଗେହ୍ଲା ହେଉଛି।
ଓ ହୋ।
ଆଚ୍ଛା। ମାଉସୀଙ୍କ ଘରକୁ ଯାଇଛ? ଯଦି ଆପଣ, ମାଉସୀଙ୍କ ଘର ଗାଁ ରେ କଣ ପାଗ ଭଲ ଅଛି?
ନାଇଁ ଆଜି ବର୍ଷା ଉଠେଇଚି ତ।
ଆଚ୍ଛା। ହଁ ସେପଟେ ଚାଷ ବାସ ସବୁ ହେଇଛି ଦେଖୁ
ନାଇଁ ଏପଟେ ଆନ୍ଦପୁରରେ ମୋ ମାଉ ସୀର ଘର ଆନ୍ଦପୁର। ସେ ସେଠି ଟାଉନ ଜାଗା, ଇଠି କାଇଁ ଚାଷ ବାସ ତ କିଛି ମୁଁ ବିଲ ବାଡି କିଛି ଦେଖିତେ ପାଉନି ଆମ ଗାଁରେ ଅଛି। ଆମର ଯେହେତୁ ମାନେ ଗାଁ ଗାଉଁଲି ଘର ନା, ଆମ ଗାଁରେ ଅଛି ଚାଷ କରନ୍ତି।
ଆଚ୍ଛା। ହୁଁ। ଆନ୍ଦପୁର ପୁରା ଟାଉନ ଉପରେ ନାଇଁ କି?
ଏ ତ ଚାଉଳ କିଣା କୁଣି ଆଉ ଏଇଠି ବିଲବାଡି କାହିଁ କିଏ କଣ କରୁଚି କେହି କରୁନାହାଁନ୍ତି ଆଉ। ତାର କଣ କହିଲେ ଚାଷ ଟା ସମସ୍ତେ କରିପାରିବେନି ହେଲା। ଚାଷ କରିବା ବହୁତ କଷ୍ଟ।
ହଁ ଯିଏ ଚାଷୀ ଘରର ଛୁଆ ସିଏ ଜାଣିଥିବ ଚାଷର ମହତ ତ୍ତ୍ୱ କେତେ? ଅବଶ୍ୟ ଆମେ ଓଡିଆ ଚାଷର ମହତ୍ତ୍ୱ ଆମେ ବି ଜାଣନ୍ତି ଚାଷ ଯଦି ଚାଷୀ ଯଦି ନକରିବ ଆମେ ଖାଇବା କଣ? ଆମର ତ ଭାତ ହଉଛି ପୁରା ମୁଖ୍ୟ ନା।
ହୁଁ। ଆଉ ଆମେ ଆମେ ଆପଣଙ୍କ ଆଡେ ଖୁଦୁରୁକୁୁଣି ଓଷା କେମିତି କଣ କରନ୍ତି?
ହଁ ଖୁଦୁରୁକୁଣୀ ଆମେ ବହୁତ ଧୁମଧାମରେ ପାଳନ କରୁ। ଏଠି ଶାଶୂଘର ଗାଁରେ ବହୁତ ଭଲରେ କରନ୍ତି। ବାପଘର ଯେମତି କିି ଆପଣ କହିଲେ କି ସେଇଟା ଟାଉନ ମୋର ବି ଟାଉନ। ଟାଉନ ହେଲା ମାନେ ଖାଲି ଘର ଭିତରେ ଯାହା ସନ୍ଧ୍ୟା ବେଳେ ପୂଜା କରେ ସେଇଟା ହିଁ କହୁଛି ଆପଣଙ୍କୁ।
ନାଇଁ ମୁଁ କଣ କହିଲି ମ୍ୟାାମ, ଆମର ବି ମାନେ ବହୁତ ତୁ ତୁ ମାନେ ଭଲରେ ହୁଏ ଆମର କଣ ଯୋଉ ଖୁଦୁରୁକୁଣୀ ଓଷାଟା। ଆମର ପାଞ୍ଚ ପାାଳି ଓଷା କରୁ ସେମିତି ନାହିଁ ମାନେ ଯିଏ ଦି ପାଳି କଲେ ହବ, ଗୋଟେ ପାଳି କଲେ ହବ, ଚାରି ପାଳି କଲେ ହବ, ତ ଆମେ ପାଞ୍ଚ ପାଳି କରୁ। ପାଞ୍ଚ ପାଳିରେ ଆମେ କଣ କରୁନା ରବ୍ ରବବାର ଦିନ ଶନିବାର ଦିନ ରାତିକୁରୁ ଆମେ ଯାଉ ଗୋଟେ ଅଲଗା ଗାଁକୁ ଫୁଲ ତୋଳିବା ପାଇଁ ଫୁଲ ତୋଳିକି ଆଣିକି ଆମେ ଏ ରବିବାର ମାନେ ଶନିବାରରେ ଯେହେତୁ ରାତିକରୁ ଯାଉଛୁ ତା ପରଦିନ ରବିବାରେ ଫୁଲ ତୋଳିକି ଆସି ସାଇଲା ପରେ ଆମେ କଣ କରୁନା, ଫୁଲକୁ ରଖ ରଖିଦେଇକି ଆମେ ବାଲୁକା ସବୁ ଝିଅ ଛୁଆ ଯାଉ ଗଡିଆ ଗାଧେଇଆ ପାଇଁ ଆଉ ସାଙ୍ଗ ହେଇକି ସବୁ ଯୋଉ କାକୁଡି ପତ୍ର, ଦାନ୍ତ କାଠି ଆଉ ହଳଦୀ, ସିନ୍ଦୁର, ଧୂପକାଠି, ଫୁଲ ନେଇକି ଯାଉ ଆମେ ସେଇଠି ଆମର ଯିଏ ମେନ୍ ପୂଜା କରନ୍ତି ତାଙ୍କ ମେଣ୍ଢା କୁହନ୍ତି। ତ ସିଏ ବୁଡିବ ପୋଖ ଗଡିଆରେ ବୁଡିବ, ବୁଡିକି ବାଲି ଆଣିବ ସେ ବାଲିଟା ହେଲା ଭୋଗ। ଆମେ ଯୋଉ ବାଲୁକା ଦବା, ସେ ବାଲିଟା ହେଲା ଭୋଗ। ତ ପତ୍ରକୁ ଧୋଇବା ଧୋଇ ଦେଇକି ଏମତି ଜଣଙ୍କା ମାନେ ଆମ ଆମର ଯେତେ ଜଣ ଛୁଆ କରୁଛନ୍ତି ଗୋଟେ ମାନେ ଜଣଙ୍କର ଦି ଦିଟା ପତ୍ର ଭାଗ କରିକି ଆମେ ଦବୁ, ଦେଇସାଇଲା ପ ପରେ ଆମେ ଉଁ ବାଲି ମାନେ ଯୋଉ ଭୋଗଟା ସେଟା ଦବୁ, ଦେଇ ସାରିଲା ପରେ ଦାନ୍ତ କାଟି ଦବୁ ଦାନ୍ତ କାଟି ଦେଇ ସାରିଲା ପରେ ସିନ୍ଦୁର ମାରିବୁ, ହଳଦୀ ମାରିବୁ, ଫୁଲ ଦବୁ ଦେଇ ସାଇଲା ପରେ, ଧୂପ ବୁଲେଇବୁ ବୁଲେଇକି ଜୁହାର ହେଇ ସାରିଲା ପରେ, ଆମେ ଗାଧେଇକି ଆସୁ ତାପରେ ଆମର ଗାଧେଇକି ଆସି ସାଇଲାପରେ ଆମେ ଠାକୁରଙ୍କ କତିରେ ପାଣି ଛଡଉ, ଜାଣିଥିବେ ଆପଣ କଣ ବେଲପତ୍ରରେ ପାଣି ଛଡଉଅନ୍ତି ବୋଲି।
ହଁ।
ହଁ ତ ଆମେ ତାକୁ ପାଣି
ଆଚ୍ଛା।
ପାଣି ଛଡଉ ତାପରେ ଏ ତାପରେ ଆମେ ଆସିଲା ପରେ ଝୋଟି ବିଧୁ ଝୋଟି ବାଟିକି ଆମେ ଯାଇକି ଠାକୁର ସବୁଥିରେ ଝୋଟି ପକଉ। ଝୋଟି ପକେଇ ସାରିଲା ପରେ ଆମର ଯେତିକି ବି ଠାକୁର ଆମ ଗାଁରେ ଅଧିକ ଠାକୁର ହୁଅନ୍ତି ସ ସମସ୍ତେ ଠାକୁର ଦିଅନ୍ତି ଛୋଟ ଛୋଟ ଠାକୁର। ତ ଠାକୁରଙ୍କ ପାଇଁ ଆମେ ମା ମାଳ କରୁ ଯେତିକ ବି ଠାକୁର ଆମର ଥାଆନ୍ତି ଠାକୁରଙ୍କ ପାଇଁ ମାଳ କରୁ। ମାଳ ପିନ୍ଧି ସାରିଲା ହଁ ବଡ ମୂର୍ତ୍ତି ହୁଏ, ମ୍ୟାାମ ବଡ ମୂର୍ତ୍ତି ହୁଏ। କହୁଚି ଲାଷ୍ଟ ପା ହୁଏ ତ ଆମେ ଫାଷ୍ଟ ପାରେ ମୁଁ କହୁଚି ତା ପରେ ଆମେ ମାଳ ଠାକୁରଙ୍କୁ ପିନ୍ଧେଇ ସାରିଲା ପରେ ଆମେ କଣ କରୁନା ଆମର ସବୁ ଗ୍ରୁପ ଆମର ଯେତି କି ସାଙ୍ଗ ଛୁଆ ଗ୍ରୁପ ହେଇଥିବୁ ସେମାନେ ସବୁ ଆମେ ଗୋଟେ ଭୋଜି କରୁ। ମାନେ ଅରୁଆ ଭାତ ଖାଇବୁନା ସେଦିନ ଆମେ ଅରୁଆରୁ ଭାତ ଡାଲମା ଆଉ ଯାହାଲେ ବି କରିବୁ ସାଙ୍ଗ ହେଇକି ଖାଇବୁ ଖାଇସାରି ଲା ପରେ ରାତିରେ ହଁ ଡ୍ରେସ ପାଲିଟିକି ଯିବୁ ଠାକୁରଙ୍କ ଧୂପ ଦେବୁ। ଧୂପ ଦେଇସାରିଲା ପରେ କଳସ ଧରିବୁ କଳସ ଧରିକି ଆମର ତିନିଟା ଜାଗା ଅଛି ମାଙ୍କ ଯେହେତୁ ମାଙ୍କ ପୂଜା ଏଇଟା ମଙ୍ଗଳା ମାଙ୍କର ପୂଜା ତ ଆମେ ତିନିଟା ଆଡୁ ତିନି ଜାଗାରେ ଆମେ ପଣା ଦଉ ଠାକୁରଙ୍କୁ ପଣା ଦେଇ ସାରିଲା ପରେ ଆମେ ଗଡ଼ିଆକୁ ଯାଉ ଗଡ଼ିଆରୁ ଯାଇକି ବୁଡ଼ିକି ଆସିକି ଆମେ କଣ କରୁନା, ଯାଇକି ଠାକୁରଙ୍କ କତିରେ ଆମେ ଗୀତ ବୋଲୁ। ଗୀତ ବୋଲି ସାରିଲା ପରେ ଆମେ କ କଣ କରୁ ଗୀତ ବୋଲି ସାରିଲା ପରେ ଆମ ଗାଁ ସାରା ସମସ୍ତେ ଭୋଗ ଦିଅନ୍ତି। ସବୁ ଭୋଗରାଗକୁ ଆମେ ବାଣ୍ଟିକି ଗାଁ ସାରା ଆମେ ଦଉ। ତାପରେ ଆମର ଲାଷ୍ଟ ପାଳି କଣ କହିଲ ସ ଯେହେତୁ ଓଷା ରବିବାରେ ଆମର ଶୁକ୍ରବାର ଟୁ ଟେଣ୍ଟ ଆସିବ ଶୁକ୍ରବାର ଟୁ ଟେଣ୍ଟ ମରା ହବ ମରା ସରିଲା ପରେ ଆମର ସେଇ ଏଥିରେ ଠାକୁର ବଡ଼ ଠାକୁର ତିଆରି କରାଯାଉଥିବେ ଲୋକ ଆସିଥିବେ ତ ବଡ ଠାକୁର ଆମେ ତିଆରି କରୁ। । ଠାକୁରଙ୍କୁ ମାନେ ଭଲ ସେ ସଜେଇକି ତାଙ୍କ ଠାକୁରଙ୍କ ଚାରି ଘର ସଜେଇକି ଠାକୁରଙ୍କୁ ର ରଖୁ। ରଖି ସାରିଲା ପରେ କଳସ ଧାଡିକିନା ରଖୁ। ରଖି ସାରିଲା ପରେ ଆମେ ଆମର ବେଲୁନ ଗେଟ୍ ଫୁଲ ଗେଟ୍ ଯାହା ବି ହେଉ ଆମେ ମାରୁ ମାରି ସାରିଲା ପରେ ଆମର ଲାଷ୍ଟ ପାଳି ମ୍ୟାମ କିନ୍ତୁ ଆମେ ପୂଜା କରୁନା। ଆମର ଦେହୁରୀ ଆସିକି ପୂଜା କରନ୍ତି।
ଆଚ୍ଛା ଯେହେତୁ ମେଢକୁ ସେଇ
ହଁ ହଁ ମାନେ ଚାରିପାଳି ସେରା ଆମେ କଲୁ କିନ୍ତୁ ଯେହେତୁ ଲାଷ୍ଟ ପାଳି ସେ ଦେହୁରୀ ପୂଜା କରିବେ। ତାପରେ କଣ ହେଲା କହିଲ ଶନିବାର ଦିନଠୁ ଆମେ ପଇସା ଚାଉଳ ଆଉ ପନିପରିବା ନେଇକି ଦେହୁରୀ କି ଦେଇଥାଉ।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
ଦେଇକି ଆସି ସାରିଲା
ପ୍ରତ୍ୟେକ କାମରେ ଗୋଟେ କୁହାଯାଏ କି ସିଧ ନିଆଯାଏ। ସେଟା ଆଗ ଦେବା କଥା। ଟା ଆଗେ ଦିଆଯାଏ ଆମ ଓଡିଆର ପରମ୍ପରା ସେଇଟା।
ହଁ ସେଟା ଆମେ ଦେଇ ସାରିଲା ପରେ ଆମର ତାପରେ ଆସିବେ ସିଏ ମ ଦେହୁରୀ ଯିଏ ସେମାନେ ଆସି ଆସିବେ। ସିଏ ପୂଜା କରିସାରିଲା ପରେ ଯାଇକି ଆମର କଳସ ଉଠାଯାଏ। ତାପରେ ଆମେ ବାଜାବି ଡାକୁ ଯେହେତୁ ମଙ୍ଗଳ ମାଙ୍କର ବାଜା ଟା ଅଧିକ ମାନେ ଦର ରେ ଆଗ ଦରକାର ତ ବାଜା ଆସନ୍ତି। ତ ଆମର କଣ କହିଲେ ମ୍ୟାମ ଆମର ଠାକୁର ଆସନ୍ତି। ଏମାନେ ଆମର ଛୁଆଙ୍କ ଦେହରେ ଠାକୁର ଆସନ୍ତି। ଯାହାବି ଭୁଲ୍‌‌ଥିବ କୁହନ୍ତି। ଯଦି ହୁଁ କାଳିଶି, ହଁ ଆଉ ଆମର ଯାହାବି ଭୁଲ୍‌‌ଥିବ ସେଇଆ କହିବେ ଯଦି ଭୁଲ୍‌‌ନଥିବ ତାହେଲେ ସେମିତି ଖୁସିରେ ବି ଆସନ୍ତି। ତାପରେ ଆମେ ପୂଜା କରୁ ପୂଜା କରିକୁରି ପୁରା ଧୁମ୍ ପୂଜା କରୁ ପୂଜା କରି ସାରିଲା ପରେ ତାପ ପରଦିନ ଆମର ଭସାଣି ଫାଷ୍ଟ ଠାକୁର ଆମର ବୁଡେଇ ଦଉ ବାଜାରେ। ଫାଷ୍ଟ ଦେହୁରୀ ଆସିକି ପୁଣି ପୂଜା କରିବେ ଠାକୁରଙ୍କୁ ଟେକା ହେବ ଟ୍ରାକ୍ଟର ଉପରକୁ। ଟେକା ସରି ସାରିଲା ପରେ ଆମେ ନିଜେ ଯାଇକି ଟିକେ ଶାଢି ପାଢି ପିନ୍ଧିକି ବାହାରିବୁ ବାହାରି ସାରିଲା ପରେ ଠାକୁରଙ୍କୁୁ ବୁଡା ହବ। ଠାକୁରଙ୍କୁ ବୁଡା ସାରିଲା ପରେ ଆମେ କଣ କରୁନା ଆଗେ ବାଜା ରେ ଠାକୁରଙ୍କୁ ବୁ ବୁଡ଼େଇ ସାରୁ ତାପରେ ଡିଜେରେ ଆମେ ନାଚୁ। ତାପରେ ଡିଜେ ଆଣିଥିବୁ ତାପରେ ଡିଜେ ରେ ନାଚୁ ଆମର ଚାରିଟା ଶାଇ ନା ପୁରା କଣ୍ଟେଷ୍ଟ ରେ ଲାଗୁ ମାନେ ବାଦ ବାଦିଆ ଲାଗୁ। କାହାର ଭଲ ହବ କାହାର ଭଲ ନାହିଁ। ସେଥିପାଇଁ ଭଲସେ ଆମେ କରୁ ଆଉ ଏଥର ଆ ନିହାକ ଆପଣଙ୍କ
ହଁ କାହିଁ କହିଲେ ମୋ ଟାଉନ ରୁ ସେସବୁ ସେ ତ କରେନି ଯାହା ସବୁ ଆପଣ କରୁଛନ୍ତି ଭଲ ସେ ସବୁ ଭଲ ଗାଁ ଗଲେ ତ ହଉଚି ଆଉ।
ସେ ହଉ ତାହା ହେଲେ ମେମ୍‌ ରଖୁଛି।